ମିସିରି
ହାଲୋ ହାଲୋ ମୋ କଥା ଶୁଭା ଯାଉଛି କି?
ହଁ ଉଣେଇଶରେ ଶୁଭା ହଉଛି।
ଆଉ କଣ କରୁଛନ୍ତି ଆପଣ କଣ କରୁଛୁ?
କିଛି ନହିଁ ଆସେ ଏବେ ଅଛି ଗୋଟେ ଷ୍ଟେସନ ଇଏ ପାଖରେ କଣ ଇଏ କାମରେ ଆଇଛି।
କୋଉ ଷ୍ଟେସନ ନା କଣ? ଆଉ କାଲି ବଦ୍ରନାଥ ଯାଇଥିଲୁ କେମତି
ବୈଦ୍ରୀନାଥ ନାଇଁ ବେ ବୈଦ୍ୟନାଥ।
ହଁ ବୈଦ୍ୟନାଥ। କେମିତି କଣ ସେଠି ଭଲ ଲାଗିଲା କଣ କହୁନୁ ତା ଉପରେ ଟିକେ?
ବୈଦ୍ୟନାଥ କହନି ଫାଟିଗଲା। ପହଞ୍ଚିିଲା ବେଳୁ ହେଇଗଲା କେତେଟା ତିନିଟା ହେଇଗଲା।
ହୁଁ।
ସେଇଠୁ ପୁଣି ଠାକୁରଙ୍କ ଦର୍ଶନ ପ ଲାଇନ୍ ଲାଗିଥିଲା ଯେ ସେ ଲାଇନ୍ ରେ ଠିଆ ହେଇଥାନ୍ତୁ ଯଦି ରାତି ହେଇଥାନ୍ତା ରାତି ଗୋଟେ ଦିଟା ହେଇଥାନ୍ତା ଦର୍ଶନ କଲା ବେଳୁ। ତାପରେ ପ୍ରବଳ ଭିଡ। ତାପରେ ଠିଆ ଦର୍ଶନ ଥିଲା। ତିନିଶହ ଟଙ୍କା ନେଲା। ମତେ ଇଏ କଲା ଅଧା ଅଧା ଅଧା ଲାଇନିଂ କଟିକି ଆଉ ଅଧା ଲାଇନ୍ ଠିଆ ହେଇଥିଲି। ତାପରେ ଘ ଦି ଘଣ୍ଟା ଠିଆ ହେଲି। ତାପରେ ଦର୍ଶନ ପୁରା ଭିତରୁ ପୁରା ମନ୍ଦିର ଭିତରକୁ ଗଲି। ଠାକୁରଙ୍କ ପୁରା ପାଣି ଝଡେଇଲି ଠାକୁରଙ୍କଙ୍କୁ ପୁରା ଛୁଇଁକି। ମୁଣ୍ଡିିଆ ମାରିକି ପୁରା ଆସିଲୁ।
ସେପଟେ ଝିଅ ପିଲା ମାନଙ୍କୁ ବି ମାନେ ଛାଡୁଛନ୍ତି ଭିତରକୁ?
ସେ ସମସ୍ତେ ସମେ ଛୁଇଁ ପାରିବ ଠାକୁର ସମସ୍ତେ ଛୁଇଁକି ପୁରା ପାଣି ଢାଳିକି କିନ୍ତୁ ସେ ଯୋଉ ପେଲା ଠେଲାରେ ତତେ ପୁରା ବଞ୍ଚିବାର ଅଛି ଏମିତି ପେଲିବେ ସେଇଠି ମରିଯିବେ ଏକାଥରେ। ମତେ ପୁରା ପେଲି ପେଲିି ପ ପୁରା ବାହାରକୁ ପଳେଇଲି ପାଣି ଧରିକି ଆଉରେ ପୁରା ଲୋକଙ୍କୁ। ପୁରା ଏପଟ ସେପଟ କରିକି ଆଉଛି। ଭିତରକୁ ଯାଇକି ଠାକୁରଙ୍କୁ ପାଣି ଫାଣି ସବୁ ପୁରା ଦେଇକି ତାପରେ ମୁଣ୍ଡିଆ ମାରିକି ଆସିଲେ ସେଇଠି।
ସେଠି କେତେ ତମ ମାନେ ତୁ ଯୋଉଟ ରହୁଛୁ ହାଉଡାଠୁ କେତେ ଦୂର କେତେ କିଲୋମିଟର?
ହାଉ ଡାଠୁ ପ୍ରବଳ ଦୂର ହବ ମୁଁ ଏପଟେ କାମ ଥିଲା ବୋଲି ଆସିଥିଲି ଇାଆଡେ। ଆଉ କୁଆଡେ ଆମରଁ ସେ ଆ ସେ ଝାାରଖଣ୍ଡ ସାଇଡ୍ ଆସିଥିଲି ତ ସେଥିପାଇଁ ମତେ ପାଖ ଟିକେ ହେଲା ସେଇ ଇଏରୁ ଫିର ବି ଦିଟା ଟ୍ରେନ୍ଞ କରି ସେଇଠୁ ଥିଲା କେତେ ଶହେ ଶହେ ଶହେ ଅଶୀ ଶହେ ଅଶୀ କିଲୋମିଟର ଥିଲା।
ଶହେ ଅଶୀ କିଲୋମିଟର ତୁ ଯୋଉଠିକି ଯାଇଥିଲୁ ତାଲେ ଭାବିଲୁ ହାଉ ଟାଠୁ କେତେ କିଲୋମିଟର ହେଇଥିବ?
ହାଉଡ଼ା ତ ବହୁତ କିଲୋମିଟର ଚାରିଶହ କିଲୋମିଟର ଖଣ୍ଡେ ହବ।
ହେଲେ ତୁ ତୁ ଏକାଲା ଯାଇଥିଲୁ ନା ତୋ ସାଙ୍ଗସାଥି। ମିଶି
ନା ଆମେ ଏକାଲା ଯାଇଥିଲୁ।
ଯାହା ହଉ ପୁଅ କେତେ ଚାଲାଖ ହେଇଗଲାଣି।
ହୁଁ ଚାଲିଲ କଣ ଗଲା ନ ଗଲା ଆଉ ପଏନ ଯିବ।
ହୁଁ।
ହେଲା ବା ପଉଡିଆଲେ। ଏତିକି ଦିନ ଫ୍ରି ନଥିଲେ କୋଉଠି ରହୁନଥିଲି। ମୋର ଠିକ ନଥିଲା କୋଉଠି କଣ ରହିବି ସେଥିପାଇଁ କାନ୍ଫୋର୍ମ କରି ନଥିଲି।
ଓହୋ ଏବେ ନା? ଏବେ ପୁରା କନଫର୍ମ କୋଉଠି ରହିବୁ କଣ ସବୁ ହେଇଗଲା ତ?
ଏବେ ଏଇ ଯେ ଏ ଷ୍ଟେସନ ରେ କୋଡିଏ ଦିନି ଖଣ୍ଡେ ରହିବି। କୋଡିଏ କି ଦଶ ଦିନ ତାପରେ ହାୱାଡା ପଳେଇବି ପୁଣିି।
ହଉ ଖାଇଲେ ପିଇବୁ।
ଖାଇବା ପିଇବା କିଣିକି ଖାଉଛି ଆଉ କଣ କରିବା।
କଣ ବିରିୟାନୀ।
ବିରିୟାନୀ ବିରିୟାନୀ ନାହିବେ ଏଠି ବିରିୟାନୀ ମିଳୁନି ଭାତ। ଭାତ ଚିକେନ ଆଜି ଖାଇଥିଲି।
ସେ ତ ସବୁବେଳେ ମାଛ ହଉଥିବ ଆଉ ମାଛ ନଲେ ଚିକେନ ତୁ ଯୋଉ ଜାଗାରେ ରହୁଛୁ।
ନାହିଁ। ଏ ଝାରଖଣ୍ଡ ଏଇଟା ଏଇଟା କୋଉଠି କହିଲୁ ସେ ଆମ ଓଡିଶା ଅ ମାନେ ଏଇଠୁ ରାଉରକେଲା ହଉଛି ପାଖରେ।
ହୁଁ।
ମାନେ ଯାହାହେଲେ ଶହେ ଶହେ ଅଶୀ କି ଦୁଇଶହ କିଲୋମିଟର ଏମିତି ଭିତରେ ରହିବ।
ମାନେ ଦିତି ତିନି ଦି ତିନି ଘଣ୍ଟା ଲାଗୁଥିବ ଆଉ।
କଣ?
ଯିବା ଟ୍ରେନରେ।
କୋଉଠି।
ଯୋଉ ତୁ ଯୋଉ ଜାଗାରେ ଅଛୁ ସେଇ ଜାଗାାରୁ ରାଉରକେଲା ଯିବା ପା।
ହଁ ଲାଗୁଥିବ ଘଣ୍ଟା ଦି ଘଣ୍ଟା ଲାଗୁଥିବ।
ହଁ ଆଉ ଘରକୁ ଆସିବୁ କେବେ କଣ?
ଦେଖିବା ଏବେ ତ କାମ ଚାଲିଛି ଆଉ। ଏବେ ତ ଯାଇ ହବ ନି ଆଉ।
ଆଉ ଯେଠିକୁୁ ଫୋନ କରିନୁ?
ଯେଠି କୁ ଫୋନ୍ କରିଥିଲି
ଜେଠେ ର ଗୋଟେ ଖୋଲିବା କଣ କହୁଛୁ?
ଯେଠେର ଖୋଲିବୁ ଯେଠି କାହା ସହିତ କଥା ହେବ?
ଖୋଲିକି ମୁଁ ତା ସହିତ ମୁଁ କଥା ହେଇଗଲେ ହବନି।
ତୁ କରିକି ହଁ ହବ ଯେଠେ ପାଖେ ଜଣେ ହଁ ଯେଠେ ପାଖେ ଜଣେ ବସିବାକୁ ପଡିବ।
ନାଇଁ ନାଇ ବୁଝିପାରିଲୁନି ମୁଁ କହିଲି ତା ଫୋନ ରୁ କରିକି ତା ନମ୍ବର ଟା ମୁଁ କଥା ହେଲେ ହବନି?
ମାନେ ତୁ ଯେଠେ ସହିତ କଥା ହବୁ ନା ତୁ ଆଉ ଗୋଟେ ନମ୍ବର କରି କଥା ହବୁ।
ଉଁ ଜେଠେଇର ଗୋଟେ ନମ୍ବର ସେ ଯୋଉ ତା ଯୋଉ ନମ୍ବରଟାରେ ମୁଁ ମୋ ଫୋନରୁ କଥା ହେବି।
ତୁ ତୋ ଫୋନରୁ କଥାହବୁ ମାନେ ଜେଠେଇର ଆକାଉଣ୍ଟ ମୋବାଇଲରେ ଖୋଲିଦଲେ ତୁ ଜେଠେଇ ସହିତ କଥା ହବୁ ତ?
ମୁଁ କଥା ହେବେ ଶଳା। ଜେଠେଇର ନମ୍ବରରୁ ମୁଁ କଥା ହେବି ମାନେ ଯେ
ହଁ ହଁ ହବ, ହବ, ହଁ ହବ, ହବ।
ମାନେ ଯେଠେଇ ଯେଠିଇର ଯୋଉ ଫୋନ୍ ନମ୍ବରଟା ଅଛି ହେଲା
ହଁ ତୁ ରଅ ତୁ ପରେ କହିବୁ, ପରେ କହିବୁ, ପରେ କହିବୁ, ପରେ କହିବୁ ଥାଉ। ହଁ
ହୁଁ ଆଉ ତୋ ଏକ୍ଜାମ ଅଛିିପା କାଲି।
ଏକ୍ଜାମ କାଲି ନାଇଁ ପହରଦିନ ଅଛି।
ସେ କଣ ଅଛି?
ମ୍ୟାଥ୍ ବା ସେ
ସେ ଅ ସେମିଷ୍ଟର, ଆଚ୍ଛା।
ପଢ଼ାପଢି ଚାଲିଚି ସେଇଭଳିଆ ଆଉ।
ହଁ ହଉ ଆଉ କ କରିବା, ପଢ଼ାପଢି କରିବାକୁ ପଡିବ ଆଉ।
ହଁ
ହୁଁ
ସେଇଭଳିଆ ଆଉ, ଦେଖାଯାଉ କଣ ହଉଛି। ମୁଁ କହିଲି ଦେଖାଯାଉ କଣ ହଉଚି ଆଉ। ତୁ, ତୁ ଆଉ କଣ ଏଣ୍ଟ୍ରାନ୍ସ ଫେଣ୍ଟ୍ରାନ୍ସ ପକଉନୁ?
ଏଗ୍ଜାମ୍, ଏଗ୍ଜାମ୍ ପା ପକେଇଚି।
କୋଉଟା, ଏବେ କିଛି ପ କେଇଥିଲୁ ଏବେ କିଛି ଦେଇଛୁ ନା ଦେଇନୁ ଏବେ କିଛି?
ଏବେ ଇଏଟା କ ସେ କଲ୍ ରିଫାଇଟରେ ଆସିଥିଲା ପକେଇଥିଲି। ତାର ଆସିନି ଡେଟ୍ ଆସିନି କେବେ କଣ ହବ?
ମୁଁ, ହଉ ଗୋଟେ ଗମେଣ୍ଟ ଚାକିରି ହେଇଯାଉ।
ହଉ ଦେଖିଆ।
ଟ୍ରାଏ ତ କର, ହୁଁ, ଟ୍ରାଏ କଲେ ହବ।
ତ ଟ୍ରାଏ କରିବା ଆଉ କରିବା, ଏଗ୍ଜାମ୍ ଏଗ୍ଜାମ୍ ଡେଟ୍ ପା ଜଗିଚି ଆଇ ଏଗ୍ଜାମ୍ ଡେଟ୍ ଯେବେ ଯିବ ମୁଁ ସେଦିନ ଘରକୁ ଯିବି ପା ଜଗିଚି।
ଓହୋ ଏଗ୍ଜାମ୍ ଦେଖି ତା ପୂର୍ବରୁ ଆସିଲୁ ନା ପଢାପଢି ପ୍ରିପାରେସନ୍
କଣ ପଢାପଢି ଆଉ କ ଚାକିରି କରାହଉଛି ଆଉ ପଢ଼ାଅ ନ ପଢାଅ
ଓହୋ।
ଜଣାନାହିଁ।
ଆଉ
ଚାକିରି
କଣ ଚାକିରି?
ଭାଇ ଯଦି ଚାକିରୀ ଯଦି ନ କରନ୍ତେ ତାହେଲେ ଠିକ୍ ହୁଅନ୍ତା।
ଚାକିରୀ ସହିତ ତୁ ଦେଖୁନୁ ପା ମାନେ ଚାକିରି କରିବୁ ତା ସହିତ ପଢିବୁ।
ତୁ ମୁଗା କଣ କହିଲୁ ଲୋ ଖାତା ଫାତା କିଛି ଆଣିନି? ହେଲେ ଆମେ ତ ପଢ଼ି ହବନି, ଖାତା ଫାତା ଆଣିଥିଲେ ହଁ ସେବିତ ଆଜି ହିଁ ଫ୍ରି ହେଲି କାହିଁକି ନା ମୁଁ ଯୋଉଠି ଯାଉଥିଲି କୋଉଠି ହେଲେ ଘର ନଥିଲା ସେ ଅଫିସିରେ ଯାଇକି ଶୋଉଥିଲି ହେଲା ଆଜି ଏଇଠି ଚକ୍ରଧରପୁରରେ ଆମ କମ୍ପାନୀର ଘର ଅଛି ତ ଅ ଆଜି ପୁରା ଫ୍ରି ଅଛି ଆଜି ଦିନଟା କିଛି କାମ ନାହିଁ ଆଜି ଆଜି ଆସିଲି ଆଜି ଟିକେ ରେଷ୍ଟେ ନେବି କାହିଁକି ନା କାଲି କାଲି ସେ ବୈଦ୍ୟନା ଯାଇଥିଲି କାଲି ଟ୍ରେନରେ ଆସିଲା ବଳକୁ ମେ ମତେ ହେଇଗଲାଣି ବାରଟା ବାରଟା ଗୋଟେ ହେଇଗଲାଣି ସେ ଯୋଉ ଇଏ ପାଖରେ ପହଞ୍ଚିଲି ସେଇଠୁ ପୁଣି ଟିକେ ଶୋଇଛି ଦି ଘଣ୍ଟା କଣ ତିନି ଘଣ୍ଟା ଶୋଇଛି ତାପରେ ପାଞ୍ଚଟାରେ ଟ୍ରେନ୍ ଥିଲା ତାପରେ ସାଙ୍ଗେ ସାଙ୍ଗେ ଉଠିକି ପୁଣି ଟ୍ରେନ ଧରିକି ଏଇଠିକି ଆଇଛି ସେମିତି ରାତି ସାରା ଶୋଇନଥିଲି ସେଥିପାଇଁ ଆଜି ଟିକେ ଶୋଇଛି କାଲି କାଲିଠୁ ଷ୍ଟାର୍ଟ ହବ କାମ ହୁଁ
ଆଉ କଣ ଯେଠି କହୁଥିଲେ କି ରବିବାର ଏକ୍ସ୍ରା କଲେ ଛଅଶହ ଟଙ୍କା ମିଳିବ
ହଁ ରବିବାରେ କଲେ ମିଳିବ ମେଲ୍ ପଠେଇବାକୁ ପଡ଼ିବ
ତୁ ରବିବାର କରୁନୁ
ରବିବାର ପା ଏଇ ରବିବାର ଟା କରୁଥିଲି ପା
ଓହୋ ଏଇ ରବିବାର କରିଥିଲୁ ମାନେ ପହରଦିନ କରିଥିଲୁ
ହଁ ପହରଦିନ ଟା କରିଥିଲି ପହରଦିନ ଟା କଲି କୁମ୍ବା କାଲି ଟା ବୈଦ୍ୟନାଥ ଯାଇଥିଲି କାଲିଟା ମାନେ କମ୍ପାନୀର ଛୁଟି ନାହିଁ ନା ମୁଁ ଯାଇଥିଲି ଇଏରେ ସେ ଭାଇ କହଥିଲେ ସେ ଭାଇ ମୋର ଯୋଉ ଭାଇ ଯିଏ ଅଛନ୍ତି ସେ କହିଲେ କି କାହାକୁ କମ୍ପାନୀରେ କହିବୁନି କି ଯାଇଛି ବୋଲି ବୁଲିବା ପାଇଁ କହିବୁ କି ହଁ ମୁଁ କାମ କରୁଛି ବୋଲି କହିବୁ ସେଇଟା ଗଲା ଆଜିଟା ଆଜିଟା କାମ କରନି ଏବେ ଦି ଦିନ ହେଲା କାମ କରନି ନା ବୁଝିପାରୁଛ ନାଇଁ ମାନେ କମ୍ପାନୀ ଯେତିକି ଦିନ ତୋର କାମଟା କାମ ଟା ଟ୍ରାଏ କରୁବୁ ଜଲ୍ଦି ସରିବା ପାଇଁ ଜଲ୍ଦି ସରିଗଲା ବାକି ଯୋଉଦିନ ଅଛି ସେତିକି ଦିନ ଛୁଟି ମାନେ ତୁ ଯାହା କରିପାରିବୁ ବୁଲିପାରିବୁ ନହେଲେ ଇଏ କରିପାରିବୁ ଯାହା କରିପାରିବୁ
ହଁ ତୁ ଦେଖେ ସେଇଟା ମୁଁ ଯଦି ଫ୍ରି ହେଇଯିବ କାମ କରିବି ତୁ ଟିକେ ପଢ଼ାପଢ଼ି କରିଦେ
ହ ପଢ଼ାପଢ଼ି ପଢ଼ାପଢ଼ି ହାଉଡା ଗଲେ ପଢ଼ାପଢ଼ି କରିବି ପା ଏଇଠି ଏଇଠି କେ ଦିନ କାମ ରହୁଛି ସେ ଭାଇ ଫୋନ୍ କରିବ ସେ ଭାଇ ବି ଏଇଠିକି ଆସିବ କେବେ କାହିଁକିନା ତାର ବି କାମ ଅଛି ଦି ଜଣ ରହିବୁ କାମ କରିଦବୁ କାମ କରି ସାରିଲା ପରେ ହାଓଡ଼ା ପଳେଇବି ହାଓଡ଼ା ଗଲା ପରେ ପଢ଼ାପଢ଼ି ଷ୍ଟାଟେ କରିଦେବି ଆଉ କଣ
ହୁଁ
ହୁଁ
ଏଇଭଳିଆ ଆଉ
ହୁଁ
ଏଇଭଳିଆ ଆଉ
ହଁ ଏଇଭଳିଆ ଆଉ କଣ କରିବା ଦୁଃଖ ତ ଭାଗ୍ୟରେ ଲେଖା ଆଉ
ସେଇଟା ତୋ ଭାଗ୍ୟରେ ଏକା ଲେଖା ନାହିଁ ଆମ ଭାଗ୍ୟରେ ବି ଲେଖା ଅଛି
ହୁଁ ବେଉ ପାଏବେ ଟିକେ ଏଇ ଯୋଉ ଚାରି ଦିନି ଯୋଉ ଘାଣ୍ଟି ହେଇଛି ଆଉ ଭାଇ ଶୋଇବା ପାଇଁ ଏଇ ଅଫିସିରେ ଶୋଇବି ଗୋଟେ ଥର ସେ ରେୱଏ ପୋଲିସି ମାନଙ୍କ ସହିତ ତାଙ୍କ କ୍ଵାଟରରେ ଶୋଇଛି ହେଲା
କି ନିଦ ତ ହେଇନଥିବ
ନିଦ ନିଦ ତ ଛାଡ ମଶା ପୁରା ଏମିତି ଚୋବେଇଲେ ଯେ ଶଳା ଛା ତିନି ଥର ଏପଟ ସେପଡ ହେଇକି ସେ ଶଳା କବାଟ ଖୋଲି ଦେଇଛନ୍ତି ଶଳା ତାଙ୍କର ସେଇଠି ବାକି ଯୋଉଠି ଥିଲି ଅଫିସରେ ସବୁ ଅଫିସ ରେ ପାଣି ଫାଣି ଆସୁଥିଲା ଠିକ ଠାକ ହେଇଯାଇଥିଲା ଏକଲା ରହୁ ହେଲା ମଶା ଫସା କିଛି ନଥିଲି ହେଲା ଏସି ଲାଗିଥିଲା ସବୁ ଠିକ ଥିଲା ଏଇା ରେଲୱେ ଅଫିସ ରେ ଭାଇ କହନିର ମଶା ଚୋଵେଇଲା ଏକରେ ପାଣି ଆସୁନି ଝାଡା ଯିବା ପାଇଁ ପମ୍ପ ଚାଲୁ କରିବି ସେ ପାଣି ଟେକି ଟେକି ନେବି ସେତ ବାଟ ବୋପା ମା ଆଉ ଠିକ ଅଛି ଠିକ ଅଛି ଟାଟା ହଉ